ହାଲୋ ଆଜ୍ଞା କୁହନ୍ତୁ?
ହୁଁ ଆଉ ସରୁ ସରିଲାଣି ରାତିରେ ଖାଇବା
ନାଇଁ ସରିନି ସବୁ ଏବେ ଟାଇମ ହେଇନି ଏଗାରଟା
ଟାଇମ ହେଇନି?
ନାଇ ଆପଣଙ୍କର
ସରଲାଣନି ଆମର ସରିଗଲାଣି ସବୁ।
ଆସା ଆପଣଙ୍କ ଲୋକେସନଟା ଘର ଘର କୋଉଠି?
କଟକ କଟକ କଟକ କଟକ ଶିଖରପୁର ହୁଁ।
ଓହୋ ହୋ ହୋ ଆଛା ଆଛା।
ଆଉ ଆପଣଙ୍କର
ହଁ ମୁଁ ରହୁଚି କେନ୍ଦ୍ରାପଡ଼ା।
ଆଚ୍ଛା। ହଁ ହଁ ହଁ।
ଆଉ ଆପଣ କଣ କରନ୍ତି?
ମୁଁ ହାଉସ ୱାଇଫ୍ ପ୍ଲସ୍ ଏବେ ଗୋଟେ ନୂଆ ଆରମ୍ଭ କରିଚି ଏଁ ଓହୋ ଗୋଟେ କ୍ୟାଣ୍ଟିନ ଟାଇପର୍ ଆରମ୍ଭ କରିଚି। ଛୁଆମାନଙ୍କୁ ଯୋଉ ହଷ ଟେଲ୍ ପିଲାମାନଙ୍କୁ ଖାଇବାକୁ ଦଉଚି।
ଉଁ ମାନେ ହଷ୍ଟେଲରେ କରୁଚନ୍ତି ଏୟା ଅଲଗା?
କଣ କଣ?
ମୁଁ କହିଲି ହଷ୍ଟେଲରେ କରୁଚନ୍ତି ନା ଏ ଅଲଗା କରୁଚନ୍ତି୍ କ୍ୟାଣ୍ଟିନଟା?
ନାଁ ନାଇଁ ଜଣେ ଇନଷ୍ଟିଚୁଟ୍ କରିଚନ୍ତି। ତାଙ୍କର ଯୋଉ ହଷ୍ଟେଲ ଅଛି ସେଇ ହଷ୍ଟେଲ ରୁ ଖାଇବା କୁ ପରା ଦଉଚୁ। ଖାଇବା ଦଉଚୁ।
ଓହୋ ଆଚ୍ଛା ଆଚ୍ଛା ଆପଣ ଖାଇବା ବନଉଚନ୍ତି?
ହଁ ଖାଇବା ବନା ହେଇକି ଦିଆ ହଉଚି। ସକାଳ ଜଳଖିଆ ଦିଆ ହଉଚି। ଆଉ ଖରାବେଳର ଖାଇବା ତା ପରେ ସନ୍ ରାତିରେ ଖାଇବା ରୁଟି ଦିଆହଉଚି ଆଉ।
ଆଛ ଆଚ୍ଛା ଆପଣଙ୍କ ପୁଅ ଝିଅ
ହଁ ପୁଅଟେ ଝିଅଟେ ମୋର।
ହଉ ସେ କଣ ଷ୍ଟଡି କରୁଚନ୍ତି?
ହେଁ ହେଁ
ମ ସିଏ କଣ ଷ୍ଟଡି କରୁଚନ୍ତି?
ଶୁଭୁନି ରେ ଶୁଭୁନି।
ମୁଁ କହିଲି ସେ କଣ କରୁଚନ୍ତି?
କିଏ କଣ କରୁଚନ୍ତି? ପିଲାମାନେ ପୁଅ ବି ପଢ଼ ହେଲାଣି ପୁଅ ମେଡ଼ିକାଲ ପଢ଼ୁଚି। ଝିଅ ଲ କରୁଚି ଏମିତି ଆଉ।
ଓଃହୋ ସେ କଟକରେ?
ହଁ ହଁ।
ଆଚ୍ଛା ଆଚ୍ଛା।
ଆଉ ତମର ଖ ଖବର କଣ ତମେ ପୁଅ ଝିଅ କଣ ନା ଅନମ୍ୟାରେଡ ନା କଣ?
ଅନମ୍ୟାରେଡ ଅନମ୍ୟାରେଡ।
ଅନମ୍ୟାରେଡ?
ଆଜ୍ଞା।
ଆଚ୍ଛା ଆଚ୍ଛା ଆଉ ଘରେ ସବୁ କିଏ କିଏ ଅଛନ୍ତି?
ବାବା ଅଛନ୍ତି ଭାଇ ତ ଏବେ ଏବେ ଡେଥ ହେଇଚି। ବାବା, ମାମା, ମୁଁ।
ଏଇ ସନ୍ଧ୍ୟାବେଳେ ବୋଧ୍।
ଆଜ୍ଞା ହଁ ଆଜ୍ଞା ଆଜ୍ଞା।
ଉଁ କଥା ଆଉ ଥରେ
ଆଜ୍ଞା।
ଉଁ। ଆଉ ଘରେ ତ ଏବେ ସବୁ କିଛି ମାନେ ହଉନଥିବ ମାଙ୍କର ତ ମନ ଭଲ ନଥିବ
ଆଜ୍ଞା ସେମିତି ମନ ହଁ ମା ମନ ଆଉ କଣ ବୁଝିବ କି? ଆମେ ଯେମତି ଆଉ ସମସ୍ତେ ଭୁଲି ଯାଇପାରିବେ କିନ୍ତୁ
ତ କେବେ ଭୁଲି ପାରିବନି ଏଇଟା।
ମାଆ, ବାପ, ଭଉଣୀ ସବୁ ତ କେବେ ବି ଭୁଲି ପାରିବେନି ତାକୁ। ତା ସହିତ ବିତେଇ ଥିବା ସମୟ ଗୁଡା ସବୁ କିଛି ମନେ ପଡି ଯାଉଛି ନା।
ହଁ ହଁ ହଁ ମୁଁ ସେ ଫଟୋ ଦେଖୁଥିଲି ଯୋଉ ଫଟୋ ଥିଲା ହ୍ୱାଟ୍ସଅପ ଫଟୋ। ସେଇଠି ଭାଇ ଭଉଣୀ ଅଛନ୍ତି। ଓହୋ ସେତେବେଳେ ଦେଖିଲି ଟିକେ ଇଏ କରିକି ଦେଖିଲି ଭାରି ଦୁଃ- ଖରାରେ ଭାରି କଷ୍ଟ ରେ ଗଲା ଛୁଆଟା। କଣ କରିବ କାହା ହା - ଭିତରେ କାହାର ମୃତ୍ୟୁ ଅଛି ସେଟା ତ ଉପର ବାଲା ହିଁ ଜାଣିଛି।
ହଁ ସିଏ ତ ଠିକ କଥା କିନ୍ତୁ ପଇସା ପାଇଁ ଜୀବନ ଟା ନେଇ ଜିବରଦାସ୍ ତା କ ଠିକ କି।
ଏଇଟା ତ ବହୁତ ବଡ ଦୁଃଖ ସତକଥା ବହୁତ ବଡ ଦୁଃଖ ତମେ ପଇସା- ପାଇଁ ତମେ ତ ପଇସା ପାଇଲ। ତମେ ଅପରେସନ କଲ ତମେ ପଇସା ପାଇଲ କିନ୍ତୁ ଆମର ତ ଛୁଆ ଚାଲିଗଲା ନା।
ସେଇଏ ହଉଛି କଥା ପଞ୍ଚାବନ ହଜାର - ନେଲେ ଆଉ ଯଦି ମାଗିଥାନ୍ତେ ମୁଁ ବି ଦେଇ ଦେଇ ଥାନ୍ତି କିନ୍ତୁ -
ହଁ ନିଶ୍ଚୟ ଆଉ ଗୋଟେ ଏତେ ଏମତି - ମାନେ ଡିସିସନ କେମିତି ଏମିତି ଭୁଲ କରନ୍ତି ତମ ହାତରେ ସବୁ କିଛି ତମେ ଏମିତି କେମିତି ଭୁଲ ଭାଲ କରୁଛ। କରୁଛ କେଜାଣି ତମ ହାତରେ ଜୀବନ ସମସ୍ତଙ୍କର ବଞ୍ଚିବାକୁ -
ସେଠି ବି ସେ ମାରି ଥିଲା ପରେ ସେ ଥୋଡି ନା ସେଠୀ ଥିଲା ସେ ନଥିଲା।
ଓହୋ।
ସେଠି ନଥିଲା, ସିଏ ପଳେଇ ଯାଇଥିଲେ ସେ ପଛ ପଛ ଫେର ହେଇଯାଇଥିଲେ।
ଓ ହୋ।
ସେ ଫେରି ଯାଇଥିଲେ, ତାଙ୍କ ଅ ଭିତରେ ଯେ ସବୁ ଷ୍ଟା ଆା ଅଧିକଟ ହଁ
ଓ ସେଥିପାଇଁ ତ ମାନେଡଟ
ନା ଡକା, ସେ ଡକା ହେଇଥିଲା। ସେ ଜଆାନ ଶଶୁର ଦେଇଥିଲେ ଜିଆାନ ଶଶୁର ଯେ ଦେଇଥିଲା ତା ପାଟିରୁ ଅ ବ ଚ କିଛି ବାହାରୁ ନଥିଲା।
ଓ ହ।
ତାକୁ ପଚାରିଲା ବେଳକୁ, ଯଦି ପଚାରିଥିଲେ କେତେଟା ଦେଇଛୁ, ନା ପାଞ୍ଚଟା ଦେଇ ଦେଇଦେଇଛି।
ଓଫ।
ଆଉ ପାସ୍ତତା କଣ କେସେ ତ କରିଥିଲେ ତ ସବୁ କିଛି ଧରା ହେଇଥାନ୍ତା ଯେହେତୁ। ମନ ମାଇଣ୍ଡ ତ ଠିକ ନଥିଲା, ସମସ୍ତେ କହିଲେ କି ନାଇଁ କେସ୍ ଫେସ୍ ଦଅନି, ଆଉ କେସ୍ ଟା ଉଲଟି ତୋର ହେଇଯିବାରେ। ମୁଁ କାଇହିଁ ଓଲଟା ଖାଇବି ମୁଁ ତ କିଛି ସେମିତି କରନି, କେସ ମୁଁ କଣ ପାଇଁ ଖାଇବି। ଖାଇବି ଯଦି ବା ସେ ଡକ୍ଟର କିଛି କରିନଥିଲା, ସେ ସେଇଠି ରହିଲାନି ତ ପଳେଇ ଆସିଲା କଣ ପାଇଁ। ସେତ। ତା ସହିତ ମାନେ ଅଁ ଯୋଉଠି ଫାଷ୍ଟ ଅଫିସ ସେଠିକି ଛାଡ଼ୁନି ଯୋଉଠିକି ରେଫଟ ହେଇଥିଲା ସେଠିକା ଯୋଉ ତିନ୍ ତୀ ଚାରି ଜଣ ଯୋଉ ଡକ୍ଟର ଥିଲେ ସେମାନେ ବି କେହି ନଥିଲେ ସବୁ ଫେରାର।
ଛୁଆ ଟା ଜାଣି ପାରିଲାନି ତା ସାଙ୍ଗରେ କଣ ହେଲା ଘଟଣା ଘଟିଲା
ସିଏ ବା ମାନେ ଯାଇ ଥିଲା ଯୋଉ ଦିନ ରାମନବମୀ ଚାଲିଥିଲା ପରା ରାମ ନବମୀ ଚାଲିଥିଲା।
ଓହୋ ଏଟା ଏପ୍ରିଲ ମାସ ରୁୁ?
ଏପ୍ରିଲ ମାସ ଏପ୍ରିଲ ମାସ ଲାଷ୍ଟ ପଚିଶ ତାରିଖ।
ହୁଁ। ଭାରି ଦୁଃଖ ଭାରି ଦୁଃଖ ସତ କଥା ୟୋଙ୍ଗ ଛୁଆ ଗୁଡା ଜୀବନ ମାନେ ଦୁନିଆ ଦେଖି ନାହାନ୍ତି ତାଙ୍କୁ ଯଦି ଏଇ ପ୍ରକାର ତ ମାରିମରି ଦବ ତାହେଲେ କଣ ହବ ସଂସାର କଣ କଣ କେବେ ଚାଲିିବ?
ଠିକ କଥା। କିନ୍ତୁ ମୁଁ ତ ନିଜେ ରହୁଛି ମେଡିକାଲରେ ମୁଁ ଦେଖୁଛି ହଜାର ଜ ଜୀବନ ଯାଉଚି ହଜାର ଜୀବନ ବଞ୍ଚୁଚି। ତାହା ମାନେ ନୁହଁ ଯେ ପଇସା ଖାଇକି କାହାର ଜୀବନଟାକୁ ଏମତି କରିଦବା। ଆଜ୍ଞା ସିଏ ହଉଛି କଥା, ଯେ ଆହୁରି ବି ପଇସା ମାଗିଥାନ୍ତେ ମୁଁ ଦେଇ ଥାନ୍ତି କିନ୍ତୁ ନେଇକି ବି କିଛି ଲାଭ ହେଲାନି, ମୁଁ ଜୀବନ ଟା ବଞ୍ଚେଇ ପାରିଲିନି।
ହୁଁ ବେଶୀ ଦୁଃଖ ସେଇଠି ହେଇଥିବ।
ସେଇଥି ହଉଛି କଥା ସେଇଥି ସାଙ୍ଗ ସାଙ୍ଗେ
ମାନେ ନେଇଥିଲ କଣ ନେଇଥିଲ କଣ ଛୁଆର ଛୁଆ ଭଲ ହେଇ ଘରକୁ ଆସିବ ବୋଲି ନେଇଥିଲ କିନ୍ତୁ ଛୁଆକୁ ଏମିତି ଅବସ୍ଥା
ମାନେ ଭାବନ୍ତୁ ସେ ଯୋଉ ଟାଇମ ସେ ଘରୁ ଯାଇ ଥିଲା ମେଡିକାଲ୍, ସେଇ ଟାଇମ୍ ତା ଡେଡବଡି ସିଏ ସେଇ ତାପରଦିନ ସକାଳ ସେଇ ଡେଡବଡି ସେ ସେଇ ଟାଇମରେ ଆସି ଘରେ ପହଞ୍ଚି ପହଞ୍ଚିଲା।
ସେ ଯାଇଥିଲା ଯୋଉ ନାଇଁ ନାଇଁ ନାଇଁ ନାଇଁ ବଟମ ଦେଇ ଆସ୍ ଯାନ୍ତି ଖଟାନ୍ତି ଆସିନାହାଁନ୍ତି ତାହେଲେ ଆସୁନା କଣ ସେଇଟା ଖବର ନା ଆସୁନି ଆଉ ସେ କିନ୍ତୁ କିନ୍ତୁ ସେଇ ସମ୍ ରେ ଦେଖୁଚି ସମ୍ ରେ ଦେଖୁଚି ସୋମବାର ଶୁକ୍ରବାର ଦେଖୁଛି।
ସମରେ ଡକ୍ଟର ସମରେ ଡକ୍ଟର ସବୁ ତ ବଛା ବଛି ଡକ୍ଟର ନିଏ
ନାଇଁ ନାଇଁ ଇଏ ଇଏ ଇଏ ମତେ ନିଜେ ମନା କଲେ କି ସମ୍ ରେ ଦେଖୁନି କିନ୍ତୁ ସେ ସମ୍ ରେ ଦେଖୁଛି। ସମ୍ ରେ ବି ଅପରେସନ କରୁଛି। ମତେ କହିଲା କି ସମ୍ ରେ ମୁଁ କରିବିନି। ସମ୍ ରେ କରିବେ ଆଉ ସେଠିକା ନର୍ସ ମାନେ କରିବେ, ମୁଁ କରୁନି। ଆରେ ନର୍ସ ମାନେ କଣ ଅପରେସନ କରିବେ
ହୁଁ। ନାଇଁ ରେ ମା ବଡ ବଡ ଜାଗା ଗୁଡା ରେ ବଡ ବଡ ଜାଗା ଗୁଡେ ନର୍ସ ସବୁ କିଛି କରୁଚନ୍ତି। ଜାଣିଚ?
ଆଉ ନର୍ସ କରୁଛନ୍ତି କଣ ନର୍ସ କଣ ଜୀବନ ବଞ୍ଚଉ ନାହାଁନ୍ତି, ଜୀବନ ବଞ୍ଚଉଚନ୍ତି।
ହୁଁ ହୁଁ।
ଠିକ ଅଛି ଜାଣି ଶୁଣିକି କାହାକୁ ମାରିଦବାଟା ସେଇଟା କଣ ଠିକ କି?
ଆଉ
ସିଏ ହଉଛି କଥା। ତ ସେଇଠି ଯଦି କରିଦେଇଥାନ୍ତି ଆଉ କିଛି ହେଇନଥାନ୍ତା। ଦେନ୍ ମୋ ସହ ଖେଳିଲା ସେ ଡକ୍ଟର, ଥିଲା ଆଜି ମାନେ କହିଲେ କି ନାଇଁ ମୁଁ ସମ୍ ରେ କରୁନି ଦେଖିଲା ବେଳକୁ ସମ୍ ରେ ହିଁ ସେ ସବୁ କିଛି କରଉଛି। କହିଲେ ନା ମୁଁ ସମ୍ ରେ ସମ୍ କୁୁ ଯାଉନି କି, ସମ୍ ରେ କିଛି କରୁନି। ସେମତି ହିଁ କହିଲା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।